ହଁ ହଁ ଶୁଭୁଛି ଶୁଭ ସକାଳ କଣ କରୁଛ?
ସକାଳ ତ ହେଲା କିନ୍ତୁ ଶୁଭ ହେଇପାରୁନି।
ଆଚ୍ଛା କାମ ଭିତରେ ଭିତରେ ସମୟ କାଢିଛ ନା କଣ?
ହଁ କାମ ଏତେ ଅଛି ମାନେ ମୁଁ ମାନେ ଖାଇବା ମୁଁ ଖାଇଲେ ବହୁତ ସମୟ ଖାଏ ବହୁତ ସମୟ ମାନେ ଯେତିକି ପରିମାଣରେ ଖାଏ। ତାକୁ ମୋର ଅଧିକ ଟା ସମୟ ଲାଗେ ଏବେ କଣ ହଉଛି ନା ସେ ସମୟ ବି ମୋର କମିଗଲାଣି ମୁଁ ଜଲଦି ଖାଉଛି ଜଲଦି ଉଠୁଛି।
ଆଚ୍ଛା। ଆଉ କଣ କଣ ସବୁ କାମ କଲ?
କାମ କଣ ମାନେ ଏଇତ କାମ କରୁଥିଲି ତ ତା ସହିତ ମୁଁ ରୋଷେଇ କରୁଥିଲି ଭାତ ତ ଡାଲି, ଭେଣ୍ଡି ଦରକାରୀ ତ ଭାତ ମୁଁ କରିସାରାଣିି ତ ଡାଲି ବସିଛି ଏବେ। ଭେଣ୍ଡି ତରକାରୀ ପାଇଁ କାଟୁଥିଲି।
ଭେଣ୍ଡି କଣ ମାନେ ଭଜା ପାଇଁ ନା ଏମତି ବଡି
କଷା ମାନେ ଝୋଳ ରଖିବିନି।
ଆ ତମେ କେମିତି କଣ କର ଅଦା ତ ଦିଆ ହୁଏନି ଭେଣ୍ଡିରେ।
ନା ନା ଦିଆ ହବ ନା, ହଁ ଅଦା ପିଆଜ। ମାନେ ଏଠି ଯେହେତୁ ଆମର ବାଟିବା ପାଇଁ ସେମିତି କିଛି ନାହିଁ, ତ ଆମେ ଛେଚିକି କରୁ। ତ ସେମିତି ମାନେ ଘରେ କଣ କରନ୍ତି ନା ସୋରିଷବଟା ଦେଇ କରନ୍ତି ତ ଆମେ ତ ଏଠି ସୋରିଷ ପାଉଡ଼ର ବ ମାନେ ଗୁଣ୍ଡ ମିଳୁଛି କିନ୍ତୁ କଣ କରିବ ତ ମୁଁ ତାକୁ ବ୍ୟବହାର କରେନି। ତ ମୁଁ ଅଦା ରସୁଣ ଛେଚିଦିଏ। ମସଲା କଷା ଠାରୁ କହୁଛି, ତମେ ତ ଭେଣ୍ଡି ଆଳୁ ଭାଜିି ରଖିଦେଇଥିବ। ତାପରେ ତମେ ତେଲ ପକେଇବ ଜିରା ପକେଇବ ପିଆଜ ପକେଇବ। ତାପରେ ପିଆଜ ଟିକେ ଭାଜି ହେଇଗଲା ପରେ ଅଦା ରସୁଣ ଛେଚାଟା ଆମେ ଦଉ। ତ ଦେଇ ସାରିଲା ପରେ ସେଥିରେ ଟମାଟୋ ପକଉ ତ ସିଏ ଟିକେ କଷି ହେଇଗଲା ପରେ ତା ପୂର୍ବ୍ ପୂର୍ବରୁ ତମେ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ପକେଇ ପାରିବ। ନହେଲେ ମସଲା ପକେଇ ସାରିଲା ପରେ ବି ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ପକେଇ ପାରିବ। ତ ପକେଇ ସାରିଲା ପରେ ତାକୁ କଷିବା ପାଇଁ ଛାଡିବ, ତାର ବାସ୍ନା ଯିବା ଯାଏଁ ଅଦା ରସୁଣ ବାସ୍ନା ଯିବା ଯାଏଁ। ତ ତମେ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଆଉ ଚିକେନ ମସଲା ଗରମ ମସଲା ତାକୁ ସବୁ ପକେଇ ସାରିଲା ପରେ ତାକୁ ସବୁ କଷିଦବ ଟିକେ।
ଉଁ ତମେ ଭେଣ୍ଡି ମସଲାରେ, ଭେଣ୍ଡି ମସଲାରେ ତମେ ଚିକେନ ମସଲା ପକାଅ?
ହଁ, ଆଉ ମୁଁ ଏଠି ଯାହାବି ରାନ୍ଧେ ସେଥିରେ ଚିକେନ ମସଲା ପକେଇଦିଏ। ତ ସେ ବାସନା ବି ହୁଏ।
ଆଚ୍ଛା ତମକୁ ତାହେଲେ ଏ କୁକୁଡା ମାଂସ ବହୁତ ପସନ୍ଦ ସେଥିପାଇଁ
ନା ନା ଏଠି ତ ସେମିତି କିଛି ବାଟିବା ପାଇଁ ନାହିଁ ଆଉ କଣ କରିବା ଯାହା ସବୁ ଗୁଣ୍ଡ ଅଛି ସବୁ ପକେଇଦେଲେ ଟିକେ ଭଲ ଲାଗିଲେ ଖାଇବା ଉଠିଯିବ, ସେଇଥିପାଇଁ ତ ମୁଁ ପୋଟଳ ତରକାରୀ କଲେ ବି ଚିକେନ ମସଲା ମୁଁ କୋଉ ସୋୟାବିନ୍ ତରକାରୀ କଲେ ବି ଚିକେନ ମସଲା ଗରମ ମସ୍ ଗରମ ମସଲା ଚିକେନ ମସଲା ସବୁଥିରେ ମୋର ପଡିଥିବ ଆଉ କିଛି ଗୁଣ୍ଡ ହିଁ ନାଇଁ କଣ କରିବୁ।
ହୁଁ ଆଗୁରୁ ତ ଗୋଟେ ମାନେ ଆମର ସ୍ଵାଦ ପୁରା ଅଲଗା ଥିଲା ସବୁ ଜିନିଷର।
ହ
ସବୁ ଦେଶ୍ ଶୀ ଜିନିଷ ଥିଲା ନା ଏବେ କଣ ସାର ବିଷ ପଡୁଛି ସବୁର ସ୍ଵାଦ ସବୁ ଚେଞ୍ଜ୍ ହେଇଗଲାଣି।
ହଁ।
ଖାଲି ଆଗରୁ କଣ ସୋରିଷ ଆମର ଜିରା ନହେଲେ ଟିକେ ଗୋଟା ଧଣିଆକୁ କଣ ଆମ ଶିଳିପତାଟାରେ ଏମିତି ମାନେ ବା ଟିକେ ତାକୁ ତରକାରୀରେ ଟିକେ ଖଣ୍ଡେ ଢାଳି ଦେେଲେ ତାର ମାନେ ସ୍ଵାଦ ଅଲଗା ଥିଲା ଏବେ ଯେ ଯେତେ ମସଲା ଦେଇକି ଆମେ କଷିଲେ କଣ ହେବ ସେ ସ୍ଵାଦ ଆଉ ଆସୁନି। ଆମର କିନ୍ତୁ ତମର ତମେ କହିଲ ତମ ଭେଣ୍ଡି ତରକାରୀରେ ଅଦା ପଡେ ଆମର ହଁ ସେ ସବୁ ଅଦା ପଡେନି। ଅଦା ପଡେନି ଏମତି ପିଆଜ ପଡିଲେ ପଡେ ନହେଲେ ନା ନାଇଁ କିନ୍ତୁ ମେନ୍ ହେଉଚି ରସ୍ ରୁଣ, ରସୁଣ ବଟା ଦିଆଯାଏ ସୋରିଷ ବସା ବଟା ଟିକେ ଦିଆଯାଏ। ବଡି ଦିଆଯାଏ। ଟମାଟ ଟିକେ ଦିଆଯାଏ ବାସ୍ ଯେମିତି ଆମର ମସଲା ନାଇଁ ଆମର ବିରି ବଡି
ହଁ ତାହେଲେ ମୁଁ ଜାଣିନି ଏମିତିଆ କେବେ ବି ମୁଁ ଖାଇନି।
ଖାଇନି ଥରେ ବନେଇକି ଖାଇବ କହିବି ତାର କେମିତି କଣ ପ୍ରଣାଳୀ ଖାଦ୍ୟର ତିଆରି ହୁଏ।
ହଁ କୁହ ଯଦି ମୋ ପାଖରେ ବିରି ବଡି ବି ଅଛି ତମେ କୁହ ଯଦି ମୁଁ କରିବି। ତାପରେ ଭଲ ଲାଗିଲେ ତାକୁ ପ୍ରତି ଦିନ କରିବି।
ଆଗେ କଣ କରିବ ନା ଭେଣ୍ଡିକି ଟିକେ ବଡ ବଡ ପିସ୍ ପିସ୍ କରିକି ତାକୁ କାଟିଦବ।
ଆଳୁ ସିଜେଇକି ରଖିଦବ ନହେଲେ ଆଳୁକୁ ଭାଜିକି ରଖିବ। ଆଳୁ ସିଜେଇଲେ କଣ ହୁଏ ନା ମାନେ ଆମର ତେଲ ମସଲା ଟିକେ କମ ଖର୍ଚ୍ଚ ହବ ଆ ଯେହେତୁ ଆମ ମାନେ ଆମ ସ୍ୱାସ୍ଥ୍ୟକୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ତେଲ ଅଧିକା ଖାଇଲେ ଆମ ସ୍ଵାସ୍ଥ୍ୟର କ୍ଷତି ହବ ତ ଆମେ କଣ କରିବା ତେଲକୁ କମ ଖର୍ଚ୍ଚ କରିବା ପାଇଁ ଆଳୁକୁ ସିଜେଇଦବା ଆଳୁକୁ ସିଜେଇ ଦବା ସିଝେଇ ଅଳ୍ପ ମାନେ ବେଶୀ ଅତି ସିଜେଇବନି କି କମ ସିଜେଇବନି ଟିକେ ମାନେ ଟିକ କେ ଟାନ ଟାାନ ଥିବ ତାକୁ କାଢି ଆଣିବ। ନା ଭାଜିବନି ଆଉ ତାକୁ ଭାଜିବନି ଯଦି ବି ଭାଜିବ ତାହେଲେ ଯୋଉ ଭେଣ୍ଡି ଯୋଉ ଭାଜିଥିବ ଯୋଉ ତେଲରେ ସେଟାକୁ ଯାହା ଟିକେ ବଳିବ ବୋଧେ ସେଇଥିରେ ଟିକେ ଜଷ୍ଟ ଭାଜିଦବ ତ ତାହେଲେ ତେଲ ଅଧିକା ଖର୍ଚ୍ଚ ହବନି। ତାପରେ ମସଲା ପାଇଁ ତ ତମେ ଯେମି ତେଲ ପକେଇଦବ ପିଆଜ ଯଦି ପକେଇବ ଭଲ ଅଛି ନହେଲେ ନାଇଁ ବି ପିଆଜ ପୁରା ଚୁ ଚୁନ ଚୁନ କରି ତାକୁ କାଟି ଦେଇଥିବ ତାପରେ ପିଆଜ ଟିକେ ପୁରା ମଉଳି ଗଲେ ପୁରା ଭାଜି ଆସିଲେ ମାନେ ବ୍ରାଉନ କଲର ହେଇ ଆସିଥିଲେ ହଁ ବାସ୍ ହଁ ହେଇଆସିଲେ ଆଗରୁ ତମେ ବାଟିକି ରଖିଥିବ ରସୁଣ ସୋରିଷ ଅ ଅ ବାଟିକି ରକଥିବ ଯିଏ ସୋରିଷ ଖାଆନ୍ତି କେତ୍ ଜଣ ସୋରିଷ ବି କେତ୍ ଜଣ ଖାଆନ୍ତିନି କାହିଁକିନା ପେଟ ଟ ଜଣେ ଜଣଙ୍କର ସେଟା ଭଲ ଲାଗେନି ତ ସେ ଉଁ ଯି ଯଦି ସୋରିଷ ଦବନି ତାହେଲେ ପିଆଜ ରସୁଣକୁ ବାଟି ଦେଇଥିବ ଯଦି ସୋରିଷ ଦବ ତାହେଲେ ସୋରିଷ ଅ ରସୁଣକୁ ବାଟିଦବ। ବାଟିକି ତା ଦେହରେ ଯଦି ଚାହିଁବ ତମେ କଞ୍ଚା ଲ ଙ୍କା ହଉ ଗୋଟା ନାଲି ଲଙ୍କା ହଉ ଜିରା ହଉ ତା ଦେହରେ ସବୁ ପକେଇକି ତମେ ବାଟି ପାରି
ହ
ତ ହେଇସାରିଲା ପରେ ବାଟିସାରିଲା ପରେ ତାକୁ ସେ ଯୋଉ ପିଆଜ ଯୋଉ ଭାଜିିକି ଭାଜିଥିବ ତା ଦେହରେ ଟିକେ ପକେଇକି ଟିକେ କଷିଦବ ନହେଲେ ଟମାଟ ଟ ହଁ ଟମାଟୋ ଗୋଟେ ଛୋଟ ଟମାଟୋ ଯଦି ତମେ ଖଟା ଖାଇବାକୁ ଟିକେ ବ୍ ଭଲ ପାଇବ ତ ଟିକେ ଅଧିକା କରି ଟମାଟ ଦବ ଯଦି ଖଟା ନ ଖାଇବାକୁ ଭଲପାଅ ଟିକେ କମ କରିକି ଦବ, ଆଉ ବି ତମେ ଉଁ ଆମ୍ବୁଲ ବି ଦେଇପାରିବ, ଯଦି ଆମ୍ବୁଲ ବି ତମକୁ ଭଲ ଲାଗେ ସେଥିରେ ଆମ୍ବୁଲ ଛୋଟ ପିସ୍ ବି ତମେ ଦେଇପାରିବ। ସେ ମସଲା କଷିଲା ବେଳେ ସେ ଆମ୍ବୁଲକୁ ଦବୁ ନହେଲେ ନାହିଁ ଫୁଣି ଟମାଟରେ ବି କରିପାରିବ। ଟମାଟୋ ନା ତେଲ୍ ମୁଁ କଣ କଣ କରେ କହିଲ ମୁଁ ପିଆଜ ଟିକେ ମଉଳି ଆସିଲେ ମୁଁ ସେ ତେଲରେ ଆଗେ ଟମାଟୋ ଛାଡ଼ିଦି ଦିଏ ସମସ୍ତେଙ୍କ ମସ୍ ଲା କଷି ସରିଲା ପରେ ଟମାଟୋ ପ କାନ୍ତି ନା ମୁଁ ମତେ ସେଟା ସୁବିଧା ହୁଏ କଣ କହିଲ ତେଲ ଟିକେ କମ ଖର୍ଚ୍ଚ କରିବା ପାଇଁ ସେଠି ଟମାଟୋ ଟିକ କେ ମଉଳି ଆସିଲେ ସେ ତେଲରେ ଟିକେ ସିଝିଗଲେ ତାପରେ ମସଲା ଇଏ କରିଦେଲେ ମୋତେ ଜଲଦି ହେଇଯାଏ ମୁଁ ସେଥିପାଇଁ ଆଗେ ଟମାଟୋ ପ
ଯୋଉ ତମେ ପକେଇଥିବ ପିଆଜ ଭାଜି ସାଇଲା ପରେ ପକେଇ ସାଇଲା ପରେ ସିଏ ଯୋଉ ଟିକ ନ ରମି ଯିବ ଦେଖିବ ତାର ବି ଗୋଟେ ରଙ୍ଗ ବାହାରିବ ନାଲି ନାଲି ତ ସେଇଟା ବି ଭଲ ଲାଗେ ଆଗୁଆ ଟମାଟ ପକେଇଲେ ଆଉ ତାପରେ ମସଲା ଟିକେ କଷି ଆସ ଥିବ କିନ୍ତୁ ଟମାଟା ନରମ ହେଇନଥିବ ତେଣୁକରି ଫାଷ୍ଟ ପିଆଜ ପକେଇ ସାଇଲା ପରେ ଟମାଟ ଟା ପକେଇବା ତାପରେ ମସଲା ପକେଇଲେ ସେ ଦିଟା ଯା ଏକା ସାଙ୍ଗରେ ହେଇଯିବ।
ହୁଁ ହୁଁ ହୁଁ ସେ ଟମାଟୋ ମୁଁ ପକାଏ ଆଗେ ତାପରେ ଟିକେ ମସଲା ପକାଏ ସୋରିଷ ମସଲା ପକେଇବି ତାକୁ ବେଶୀ ସମୟ ଭାଜିବନି ଦୁଇରୁୁ ତିନି ମିନିଟ ଯାଏ ତାକୁ ମିଡିୟମ ଲୋ ଆଞ୍ଚରେ ଟିକେ କରିବ ନହେଲେ ମିଡିୟମ ଆଁ ସେରେ ତାକୁ ଟିକେ କଷିଦବ କଷି ଦେଇକି ଯୋଉ ଭାଜିକି ରଖିଥିବ ଉ ଭେଣ୍ଡି ଆଉ ଆଳୁ ମିସେଇକି ତାକୁ ପକେଇଦବ। ପକେଇକି ଟିକେ କଷିବ ତିନି ଚାରି ମିନିଟ୍ କଷିବ ଟିକେ ଭଲସେ ତାପରେ କଣ ଉଁ। ଫୁଟା ପାଣି ଦେଲେ ଆହୁରି ଭଲ ଟେଷ୍ଟ ଲାଗେ, ଏମିତି ନର୍ମାଲ ତ ଆମେ ଡେଲି ଖାଉଛୁ ଆମେ ଫୁଟା ପାଣି ପକଉନା କଞ୍ଚା ପାଣି ଦେଇ ଦଉଛୁ। ଦେ ଞ୍ଚଆ ପାଣି ଦେଇକି ତାକୁ ଫୁଟେଇ ଦେଇକି ଜିରା ଗୁଣ୍ଡ ଗ ଭାଜିକି ଜିରା ଗୁଣ୍ଡ କରିକି ରଖିଥିବ ଆମର ସବୁବେଳେ ଜିରା ଗୁଣ୍ଡ ହେଇକି ରୁହେ। ଜିରା ଗୁଣ୍ଡ, ଲଙ୍କାଗୁଣ୍ଡ ତ ତାପରେ ସେଟା ହେଇସାରିଲା ପରେ ତାକୁ ଉ ଫୁଟି ଆସିଲେ ଜିରା ଗୁଣ୍ଡ ଆଁ ଟିକେ ଦି ହବ ଗରମ ମସଲା ଟିକେ ପକେଇକି ବାସ୍ ଓହ୍ଲେଇବ ଖାଇବ ଥରେ ଟେ ଟେଷ୍ଟ କରିବ୍। ବଡି ହଁ ସେ ଯୋଉ ତରକାରୀ ପକେଇବ ଉଁମ ଆମର ଆଳୁ ଜଉ ଭେଣ୍ଡି ପକେଇବ ତା ସହିତ ବଡି ପକେଇଦବ ଫୁଟି ଆସିବ ଯେତେବେଳେ ତା ତାର ଭଲ ଲାଗେ ବଡିଟାକୁ ଭାଜିକି ରଖିିବ ଆଗରୁ।
ହଁ। ନ ଭାଜିଲେ ତ ସେ ଫିଟି ବି ଯିବ।
ଆଉ ତମେ ସବୁ ତମେ କଣ ତମ ମାନେ ରୋଷେଇ ଭଲ କର?
ନା ରୋଷେଇ ମାଛ ତରକାରି ଟିକେ ଭଲ ହୁଏ। ଭଲ ହୁଏ ମାନେ କଣ ମୁଁ ତ ଏଠି ଖାଇପାରେ ଘର ପାଇଁ ମୁଁ କେବେ କର୍ନି ଗଲେ ମୋ ଦେଇ କରେ ନହେଲେ ଏ ମୋ ବୋଉ କରେ ମୁଁ ଅଧିକ ଜଣଙ୍କ ପାଇଁ କେବେ ରାନ୍ଧିନି। ଆଉ କିନ୍ତୁ ଏଠିିକି ମୋ ଦେଇ ଯେତେବେଳେ ଆସିଥିଲା ମୁଁ ଛେଚା ମସଲାରେ କେବ ମାନେ କେବଳ ଅଦା ରସୁଣ ଛେଚିକି କରିଥିଲି। ତ ତାକୁ ମୋ କୁକୁଡା ମାଂସ ତରକାରୀ ଭଲ ଲାଗିଲା। ତ ସେ ଯାଇ ଘରେ କହୁଥିଲା ସିଏ କରିଥିଲା। ଭଲ ଲାଗୁଥିଲା ଛେଚା ମସଲା ରେ ଆମେ ଏତେ ବାଟଣ ଦଉଛୁ ତଥାପି ଚିକେନ ଏତେ ଭଲ ଲାଗେନି। ତ ଏମ୍ ସେ କହୁଥିଲା।
ଆଚ୍ଛା।
କେତେବେଳେ କେମିତି ଭଲ ହୁଏ କେତେବେଳେ କେମତି ଖରାପ ହେଇଯାଏ।
ଆଚ୍ଛା।
ତୁ ମୋ ସାଙ୍ଗମାନେ ମାଛ ତରକାରୀ କରିବେ ଆଉ ମୁଁ ଟିକେ ମାଛ ତରକାରୀ କରିବି ତ ସେମାନେ ମୋ ମାଛ ତରକାରୀ ଟିକେ ଖାଇବା ପାଇଁ କହନ୍ତୁ ତମ ଝୋଳ ଟେଷ୍ଟ ଟିକେ ଅଛି।
ହଁ ତ ମାଛ କେମିତି ମାନେ ଜଣେ ଜଣେ ପୁରା ଭାଜିକି ଖାଆନ୍ତି ନହେଲେ ଆଉ ଜଣେ ଟିକେ ହାଲକା ଭାଜିକି ଖାଆନ୍ତି। ତ ତମେ କଣ ପୁରା ଭାଜିକି ଖାଇବାକୁ ଭଲ ମତେ ଟିକେ ଅଧିକା ବେଶୀ ଅତିରିକ୍ତ ତ ତାକୁ ଟାଣ ନୁହଁ। ତମେ ନର୍ମାଲ ଟିକେ ଭାଜି ହେଇଥିବ ପୁରା ମାନେ ବ୍ରାଉନ କଲର ହେଇକିରି ନାଲି ନାଲି ହେଇକିରି ତ ମତେ ଭଲ ଲାଗେ ନହେଲେ ଟିକେ ମାନେ ଅଳ୍ପ ଭାଜି ହେଲେ ମତେ ଟିକେ ଆଇଁଷିଆ
ନାଇଁ ନାଇଁ ଅଳ୍ପ ମାନେ ଏତେ ବି ନୁହଁ କିନ୍ତୁ ଏଇ ଯୋଉ କଣ କହିଲ ପୁରା ନାଲି ଆଉ ପୁରା ହଳଦିଆର ମଝି ମଝିିଟା ମୋ ବାପା କଣ କରନ୍ତି ନା ତେଲ ଟା ମାନେ ତେଲରେ ପୁରା ପୁରି ମାଛକୁ ପୁରାପରି ଟାଣ ହବା ଯାଏ ନାଲି କରିବା ଯାଏ ତାକୁ ପୁରାପୁରି ଭାଜିଦେବେ। ସିଏ ମାଛ ଖାଇଲାବେଳକୁ ଟିକେ ଟାଣୁଆ ଟାଣୁଆ ଲାଗେ। ତ ମୁଁ ତାର ଟିକେ ତଳକୁ କରେ ହଁ। ତ ମୁଁ ତ ତଳଆ ଟିକେ ଭାଜେ ଯେମିତି କି ଅ ନରମ ବି ଥିବ ଆଉ ଟିକେ ଭାଜି ବି ହେଇଥିବ କଞ୍ଚା ବି ଖାଇଲେ ତା ଭିତର ଧଳା ଧଳା ଟା ଗୋଟେ କେମିତିକା ଲାଗେ।
ନା ଆଇଁଷିଆ ଲାଗିବ ନା।
ହଁ।
ଆଇ ଆଇଁଶିଆ ଲାଗିବ ତ ଖାଇବା ବି ମାନେ ଭଲ ଲାଗିବନି ତାର ଯୋଉ ବାସ୍ନା ଟା ଅଲଗା ଆସିବ। ଆଉ ମତେ ଟିକେ କଣ ସେ ଭାଜିକି ଅତି ଭାଜିଲେ ଟାଣ ହେଇଯାଏ ମାନେ ଟିକେ ଟିକେ କମ ହାଲକା କମ୍ ଟିକେ କିନ୍ତୁ ଭଲ ସେ ତେ ଭଜା ହେଇଥିବ ଆଉ ମତେ ଭଜା ମାଛ ହିଁ ଖାଇବାକୁ ଭଲ ପାଏ ବେଶି ମାନେ ତରକାରୀ ମାଛ ଟୁ ଭଜା ମାଛ ସବୁ ବେଶି ଭଲ ଲାଗେ।
ହଁ ଆଉ ସେ ତ ଭଜା ମାଛ ଟିକେ ଆଣିକି ପଖାଳ ଖାଇବ ଆଉ ସେ ମା ମାଛ ଧିରେ ଦ କଞ୍ଚା ଲଙ୍କା ରସୁଣ ଟିକେ ଛେଚିକି ଦବ ଆଉ ସୋରିଷ ତେଲ ସେ ବଢିଆ ଲାଗେ। ପଖାଳ ତ କଂସାଏ ଉଠିଯିବ।
ତ ଶାଗ ସହିତ ମ ମାଛ ଭଜା। ବଡ଼ିି।
ତ ମୁଁ ଏଇଠି କହୁଚି ଯେମିତି ମତେ ଖାଇଲା ଭଳିଆ ଲାଗୁଛି।
ହିଁ ହିଁ ହିଁ ଆଚ୍ଛା। ତମ ଆଡେ ମାନେ ଯୋଉ କା ଦେଶୀ କଙ୍କଡା ମିଳେ।
କଙ୍କଡା କଥା କୁହନା ମୁଁ କେବେଠାରୁ ଭାବିଛି ଖାଇବ ବୋଲି କିନ୍ତୁ ଖାଇପାରିନି ଛୋଟବେଳେ ଖାଇଥିଲି କଙ୍କଡା ତରକାରୀ ବାସ୍ନା ଟିକେ ଭଲ ଲାଗେ ଆଉ କିନ୍ତୁ ମୁଁ ତାପରେ ଆଉ କେବେ ଖାଇପାରନି।
କଙ୍କଡା କଙ୍କଡା ତମେ ଧରିଆସେ ଯୋଉ କଙ୍କଡା ଯୋଉ ଆମର ପୋଖରୀ, ଗାଡିଆ, ନାଳ ଏ ସବୁ ଯୁ
ନା କଙ୍କଡା କେବେ ଧରିନି କିନ୍ତୁ ବଡ ଅପାଙ୍କ ସାଙ୍ଗରେ ମିଶି ମାଛ ଧରିଥିଲେ ଆଗରୁ ମାନେ ବଡ ବାପା ଆଗରୁ କଣ କରନ୍ତି ନା ପଙ୍କ ଭିତରେ ଗୋଟେ ଗୋଟେ ମାଛ ନଥାନ୍ତି ତ ଯେତେବେଳେ ପାଣି ଟିକେ ଶୁଖି ଆସେ ସେ ତ ବଡବାପା ଯାଆନ୍ତି ପୋଖରୀରେ ମାଛ ଆଣିବା ପାଇଁ ତ ସେ ହାତ ହାତରେ ଧରନ୍ତି କୋଉ ବନିଶୀ ପକାନ୍ତିନି। ତ ସିଏ ହାତରେ ଧରନ୍ତି ତାଙ୍କୁ ଦେଖି ଦେଖିକି ମୁଁ ବି ଗୋଟେ ଦିଟା ଏମିତି ହାତରେ ଧରିଚି। ତ ସିଏ କଣ କରେ ନା ମାଛ ଡେଇଙ୍ଗି ପଳେଇଥିବ କିନ୍ତୁ ଯାହା ଯେତିକି ମାନେ ଦିନ ତ ମୁଁ ଦେଖିଛି ଗୋଟେ ଗୋଟେ ଜିନିଷ ସେତେବେଳେ କରିବା ପାଇଁ ଲାଗୁଥିବ ନା ମୁଁ ଯିବିନି କିନ୍ତୁ ଏବେ ସେଇଟା ଅନୁଭୂତି ହେଇ ରହିଯାଏ।